ହ୍ୟାଲୋ, ମ୍ୟାଡ଼ାମ୍ ଜୟ ଜଗନ୍ନାଥ। କେମିତି ଅଛନ୍ତି?
ହଁ ଭଲ ଅଛି। ଆଉ ଆପଣ କେମିତି ଅଛନ୍ତି?
ମୁଁ ବି ସେମିତି ଭଲ। ଆଉ କଣ ଖାଇଥିଲେ?
ଏବେ-ଏ-ଏ-ଏ ଭାତ, ଡାଲି, ପୋଟଳ ତରକାରୀ ଖାଇଥିଲୁ। ଆଉ ତମେ?
ଆଛା ରୋଷେଇ ସରିଲାଣି ନା?
ହଁ ରୋଷେଇ ସରିଲାଣି ଆମର।
ମୁଁ ଖାଇଥିଲି ଉପମା, ତରକାରୀ ଖାଇଥିଲି ଆଉ। ଆପଣ ପୋଟଳ ତରକାରୀ ବନେଇଥିଲେ?
ହଁ ବନେଇଥିଲୁ ପୋଟଳ ତରକାରୀ।
ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ? ନିରାମିଷ ଭେ ଯୋଉ ନିରାମିଷ ୟା ଫିର୍ ଆମିଷ?
ମତେ ବେଶୀ ନିରାମିଷ ପସନ୍ଦ ଭଲ ଲାଗେ। ପସନ୍ଦ ଲାଗେ ଖାଇବାକୁ ଆମିଷ ସେମିତି ସପ୍ତାହକୁ ଥରେ।
ଆଚ୍ଛା ନିରାମିଷରେ କଣ ଭଲ ଲାଗେ ଆପଣଙ୍କୁ ଖାଇବାକୁ?
ନିରାମିସରେ ମୋତେ ଭଲ ଲାଗେ ଛତୁ ଭଲ ଲାଗେ ପନିର ଭଲ ଲାଗେ।
ଆଜ୍ଞା।
ପନିର ଭଲ ଲାଗେ। ଆଉ ଅକେଶ ମାନଙ୍କରେ ଯୋଉ ଆମ ପର୍ବପର୍ବାଣୀ ମାନଙ୍କରେ ଯୋଉ ଖିରି ଫିରି ହୁଏ ସେ ଟିକେ ଭଲ ଲାଗେ। ପିଠା ଖିରି। ଏସବୁ ଭଲ ଲାଗେ ଖିରି ମୋର ଫେବରେଟ୍ ପୁରା ବହୁତ୍ ପସନ୍ଦ ମୋତେ।
ଖିରି ଆପଣଙ୍କୁ
ହୁଁ ହୁଁ କ୍ଷୀରି ବହୁତ୍ ପସନ୍ଦ ମୋର। ଆଉ ତମକୁ କ୍ଷୀରି ଭଲ ଲାଗେ? ଆମିଷରେ ହୁଁ ଖିରି ବନେଇବା ଜାଣିଛନ୍ତି କେମିତି?
ହଁ ମୁଁ ମାଆଙ୍କଠୁ ଶିଖିଥିଲି ଥରଟେ। ଅ ମୁଁ ମୋ ପ୍ରୋସେସ ମୁଁ କେମିତି ଜାଣିଛି ସେଇଟା ମୁଁ ଜଣେଇଦେବି ଆପଣଙ୍କୁ। ତ କେଓ ଘରେ କେମିତି ମୁଁ ବନେଇଥିଲି ଖିରି।
କୁହନ୍ତୁ କେମିତି ବନେଇଥିଲେ।
ହୁଁ ମୁଁ ଯୋଉ ପ୍ୟାନ ରେ ଯୋଉ ଗରମ ଯୋଉ ଜାଗାରେ ମୁ ଖିରି କରିବି ସେଥିରେ ଘିଅ ପକେଇକି ଚିନି ପକେଇକି ତାକୁ ଫେଣ୍ଟିଥିଲି କ୍ୟାରମଲାଇଜ ହେଲା ଯାଏଁ।
ହୁଁ।
ଚିନି ଟା ତରଳି ଗଲା ପରେ ସେଥିରେ ମୁଁ ଯୋଉ ଧୋଇକି ରଖିଥିଲି ଅରୁଆ ଚାଉଳ ବତୁରେଇକିି ତାକୁ ପକେଇଥିଲି।
ହୁଁ।
ଅରୁଆ ଚାଉଳ ଭାଜି ହେଲା ପରେ ଯାଇକି ସେଥିରେ କ୍ଷୀର ଦେଇଥିଲି।
ହଁ ହଁ।
କ୍ଷୀର ପାଣି ଆକୁ ଏ ସବୁ ଦେଇକି ଫୁଟେଇଥିଲି ବହୁତ୍ ତା ଦେହରେ ଛେଚିକି ଗୋଲମରିଚ ବି ପଡ ପଡିଥିଲା ଗୁଜୁରାତି ଏସବୁ ପଡେ ଆଉ ସିଏ ଓଭେଲ୍ ଅଧଘଣ୍ଟା ଭଳିଆ ମାନେ ଯେମିତି ଟିକିଏ ଚାଉଳ ଫିଟି ଯାଇଥିବ
ହୁଁ।
ସେଥିରେ ହେଲେ ସେଥିରେ ମୁଁ ଅ ଲୁଣା ପକେଇଥାଏ ଯୋଉ କ୍ୟା ମିଲ୍କ ଆସେ କଡେନ୍ସ ମିଲ୍କ
ହଁ ହଁ।
ସେଇଟା ପଡିଥାଏ ଯୋଉ କ୍ଷୀରା କୁହନ୍ତି ତାକୁ ପକେଇଥିଲି ହଁ। କ୍ଷୀୟା ପକେଇଥିଲି ତାପରେ କ୍ଷୀରା ଯେତେବେଳେ କାଢିବା ସମୟ ଆସିଯାଏ ଯେତେବେଳେ କ୍ଷୀରି ଓଭରାଲ ହେଇଯାଏ ସବୁ
ହୁଁ।
ତାରେ ଯାଇକି ଆଉ ଯୋଉ ଛ ମୁଁ ଭାଜିକି ରଖିଥିଲି ଘିଅରେ କାଜୁ ଆଉ କି ମିସ୍ ତାକୁ ପକେଇଥିଲି ମୁଁ ଏମିତି ବନେଇଥିଲି ଘରେ ଖାଇବା ପାଇଁ।
ଘରେ ଖାଇବା ପାଇଁ ଆମର ଖିରିଟା ଆମେ ଘରେ ଖାଇବା ପାଇଁ ବନାଉ କେମିତି ଆଗ ପ୍ରଥମେ କ୍ଷିରି ଚାଉଳ ନେଇଆସିବୁ ତାକୁ ସିଜେଇ ଦଉ ମାନେ ପ୍ରେସରରେ ଗୋଟେ ହାଫ୍ ସିଟି ମାରିଦବୁ। ମାନେ ସେ ଅଧା ମାନେ ସିଝି ଯାଇଥାଏ ତାପରେ ଗୋ ଟେ ଉଁ ଉଁ ହାଣ୍ଡି ରେ ତାକୁ ଯେମିତି ଚିନି ପକେଇବାକୁ କହୁଥିଲେ ଚିନି ପକେଇକି ଟିକେ ରେଡ୍ କଲର୍ ଆସିଲା ପରେ ତାକୁ ଖିରି ଚାଉଳ ତ ପକେଇ ଦବ ପକେଇକି ଗରମ ପାଣି ତାଧେରେ ଦେଇଦବ କି ଥଣ୍ଡା ପାଣି ଗରମ ପାଣି ଯାହା ହଉ ଦବ ଆଉ ଅମୁଲ ଏପଟେ ଅଳ୍ପ ଦବ କାହିଁକିନା ଅମୁଲ ରେ ଆମେ ଅମୁଲ ଗୋଳିକ ଆମେ ଦଉ ତ ଅମୁଲ କଣ କରୁ ନାଁ ଉଷୁମ୍ ପାଣି ଟିକେ ଗୋଳି ଦେଇଥିବୁ ଗୋଳିକି ସେ କ୍ଷୀରିରେ ଦେଇକି ତାକୁ ଭଲ ଭବେ ଟିକଏ ଫେଣ୍ଟି ଦେବୁ ଫେଣ୍ଟି ଦେବୁ ଏପଟେ ତାହୁରେ ଯୋଉ ଆମର କାଜୁ, କିସମିସ ସବୁ ଭାଜି ଦେଇକିରି ସେ କ୍ଷିରିରେ ପକେଇ ଦବୁ। ଖିରି ତାପରେ ଟିକେ ଅଠା ହେଇ ଆସିଲେ ଅ ଜଷ୍ଟ ମାନେ କ୍ଷୀରିଟା ବହୁତ ଅଧା ତ ଆମର ସିଝଆରେ ଯାଇଥିବ ଭାରି ଆଉ ଯଉ ଇଏ ହେଇିବ ଅଠା ଧରିବା ବସିଥିବ ଅଳ୍ପ ଜଷ୍ଟ ଅଠା ହେଇ ଆସିଲା ବେଳକୁ ଚିନି ପକେଇବ ଚିନି ପକେଇକି ଘାଣ୍ଟିବ। ପୁରା ଅଠା ହବ ଦେଖିବ କ୍ଷୀରଟା ପୁରା ବହଳ ଆସୁଛି ଦେଖିବ ଯେମିତି
ହ
ଦେଖିବା ବହଳ ଆସିଲେ ଜାଣିଲ ଖିରି ହେଲା ତାପରେ ଲୁଣ ଟିକେ ପକେଇଦବ ଇଏ ତାପରେ କାଜୁ କିସମିଶ ଯୋଉ ଭାଜିକି ରଖଥିବ ତା ଦେହରେ ପକେଇଦବ ପକେଇ ଦେଇକି କ୍ଷୀରଟା ପୁରା ଅଠା ହୋଇକି ବହଳ ହୋଇ ଆସିଲେ ତାକୁ ଓହ୍ଲାଇକି ତା ଦେହରେ ଗୁଜୁରାତି ଛେଚି ଦେଇଥିବ ଛେଛିକି ତାଦିରେ ପକେଇଦଉ।
ଆଛା, କହିଲି ଏଇଟା ଆପଣ ଟିକେ ସମୟ ବଞ୍ଚେଇ ବେ ଯେହେତୁ ଆପଣ ସିଝେଇ ଦେଇଥିଲେ ତାକୁ ପ୍ରେସରରେ ତ ସମୟ ବଞ୍ଚିଗଲା। ମୁଁ ଯୋଉଟା କହିଲି ସେଇଟା ଟିକେ ଅଧିକ ସମୟ ଲାଗେ ଆଉ
ଅଧିକ ସମୟ ଲାଗିବ। ହୁଁ ଏଇଟା ହଁ ଆପଣ ଯୋଉଭଜା ସିଝିଟା ଯୋଉ କହୁଛନ୍ତି। କରିବେ ଯୋଉ ଡାଇରେକ୍ଟ କରନ୍ତି ଡାଇରେକ୍ଟ କଲେ କିଛି ନାଁ ଡାଇରେକ୍ଟ କଣ କହିଲ ସେଇଟା ଡାଇରେକ୍ଟ କଣ ମାନେ ଭୋଜି ଭାତରେ ଡାଇରେକ୍ଟା କରାଯାଏ। କାରଣ ପ୍ରେସର ସେଇଟି କୋଉଟୁ ଆଣିବେ ସିଝାଇବେ କୋଉ ଟି କରିବେ ସେଇଟା ଡାଇରେକ୍ଟ କରାଯାଏ। ଆମର ଯୋଉ କିଛି ସମୟ କିଛି ଗ୍ୟାସ୍ ବଞ୍ଚିବା ପାଇଁ ବି ଚାହୁଁଛୁ ଆମେ ସେଥିପାଇଁ ଆମେ ସିଟି ମାନେ ପ୍ରେସରରେ ସିଟି ମାରିକି ତାକୁ ତାପରେ ଛୁଙ୍କ ଦଉ। ଛୁଙ୍କ ମାନେ ଚିନି ଛୁଙ୍କ ଦଉ ଆଉ। ଏଇଟା ମାନେ କମ ଟାଇମ ରେ ଜିନିଷଟା ହେଇଯିବ ଆଉ କ୍ଷୀରି ଟା ସେମିତି ହେଲେ ବହୁତ ସମୟ ସିଝିବ ନା।
ଆଜ୍ଞା ଆଜ୍ଞା ଆଉ ଆମିଷରେ କଣ ଖାଇବାକୁ ଭଲ ଲାଗେ ଆପଣଙ୍କୁ?
ଆମିଷରେ ମୋର ମାଛ ଭଲ ଲାଗେ।
ମାଛ, କଣ ବନେଇ ଜାଣନ୍ତି ଆମିଷରେ ସବୁଠୁ ଭଲ ଜିନିଷ।
ଆମିଷରେ ତ ମୁଁ ଚିକେନ ବନେଇ ପାରେ ମଟନ ବନେଇପାରେ ମାଛ ବି। ହୁଁ କ ବନାଏଇଁ ସମସ୍ତେ କୁହନ୍ତି ଭଲ ଲାଗେ ବୋଲି ସୋରିଷଦିଆ ହେଇକି ମା ମାଛ ସୋରିଶ ବେଶର ଦିଆ ହେଇକି ମାଛ ହୋଇଥାଏ।
ଆଚ୍ଛା ସୋରିଷ ବେଶର ଦେଇକି ମାଛ କେମିତି ବନାନ୍ତି, ତା ରେସିପି କହିବେ ଟିକେ?
ଆମର ସୋରିଷ ଅ ଯେତିକି ମାଛ ନଉଛନ୍ତି ସେଇ ଅନୁସାରେ ଦେଖିକି ସୋରିଷ ନେବେ ତା ଦେହରେ ପିଆଜ, ଟିକେ ରସୁଣ।
ଅଦା ନେବେନି ପିଆଜ ରସୁଣ ନେଇକିଙ୍କା ବାଟିକି କଞ୍ଚାଲଙ୍କା ବାଟି ପାରନ୍ତି ଶୁଖିଲାଲଙ୍କା ବାଟି ପାରନ୍ତି ଯାହା ଆପଣଙ୍କ ପସନ୍ଦ ବାଟି ପାରିବେ ବାଟି କିରି ତାକୁ ହୁଁ ହୁଁ ବାଟି କିରି ତାକୁ ସୋରିଷକୁ ମାନେ ଅଳ୍ପ ହାଲକା ଭାବେ ଭାଜିବେ କାରଣ ଏ ଟା ସୋରିଷଟା ବେଶୀ ଭାଜିଲେ ଯୋଉ ଆଣ ଇଏ ଲାଗେ ଅଣିଆ ଲାଗେ ଭଲ ଲାଗେନି। ଅଳ୍ପ ଭାଜିବେ ଭାଜିକିରି ସେ ମାଛ ଯୋଉ ଆମର ଭଜା ହେଇଥିବ ତାରେ ପକେଇକ ଆଳୁ ପକେଇକି କି ଗଲା ସିଝେଇଦବେ ଆଉ ତାପରେ ଆମ୍ବୁଲ ସିଏ ହେଇ ଆସିଲା ବେଳକୁ ଖଣ୍ଡେ ଆମ୍ବୁଲ ପକେଇଲେ ଟେଷ୍ଟ ଲାଗେ। ମାନେ ଖଟା ଖଟା ଟିକେ ଲାଗୁଥିବ ଆରେ ତମେ ହୁଁ ଖଟା ଟିକେ ପକେଇଲା ଭଲ ଟେଷ୍ଟ। ଟମାଟୋ ନା ଆର ସୋରିଷର ହଉଛି ସ୍ପେଶାଲ ହଉଛି ଆମ୍ବୁଲ। ଯୋଉଟା କି ପକେଇଲେ ସୋରିଷ ତରକାରିର ଟେଷ୍ଟ ଟା ଆସେ ବଢେ। ମସଲା ତରକାରୀ ତୁମେ ଟମାଟୋ ପକାଇବ, ସୋରିଷ ତରକାରୀ ଆମ୍ବୁଲ ପକାଇବ, ଆଉ ତମର କେଉଁ ରେସିପି ତମକୁ ଭଲ ଲାଗେ ସବୁ?
ମା ବନାନ୍ତି ଆମିଷରେ ଚିକେନ ତରକାରୀ ବହୁତ ବଢିଆ ବନାନ୍ତି। ମାଛ ବି ଵନାନ୍ତି। ମୁଁ ବନାଏ ଚିକେନ ମୁଁ ଚିକେନ ବନାଏ ମୁଁ ଖାଏ ମତେ ଭଲ ଲାଗେ ଚିକେନ, ଆଉ ମାଛ। ମଟନ ମୁଁ ଖାଇନି ଜମା ହଁ ମାଛ ଏତେ ନୁହଁ କିନ୍ତୁ ଚିକେନ ବନେଇପାରେ ଭଲସେ।
ମାନେ ହଁ।
ଏକୁଟିଆ ମାନେ କେତେ ଜଣଙ୍କ ମାପରେ ବନେଇ ପାରନ୍ତି ଜଣକେ ମାପରେ ବନେଇ ପାରନ୍ତି ପାଞ୍ଚ ଜଣ ଙ୍କ ମାପରେ ବନେଇ ପାରନ୍ତି।
ହଁ ମାନେ ମୁଁ କେବଳ ଆମରି ଘର ଲୋକ ପାଇଁ ମାନେ ମୋ ଦିଦି, ଆମ ଦି ଭଉଣୀ ମମି ବାବା ଏମାନଙ୍କ ପାଇଁ ଆମରି ଘର ଲୋକ ପାଇଁ ମୁଁ ବନେଇ ଦିଏ। କିନ୍ତୁ ଆଉ ମାନେ ଅଧିକ ଲୋକଙ୍କ ପାଇଁ ସେମିତି ବନେଇ ପାରେନି ମାନେ ଭାଗ ମାପ ଟିକେ ଏପଟେ ସେପଟେ ହେଇଗଲେ। ଖାଇବା ଇଏ ହେଇଯିବ ନା।
ହଁ।
ହଁ ମୁଁ କେବଳ ଆମ ଘର ଲୋକଙ୍କ ପାଇଁ ବନେଇ ଦିଏ।
ଯେଦି ବିି ତମକୁ ଆବଶ୍ୟକତା ପଡିଲା କେତେବେଳେ ମାନେ ପାଞ୍ଚ ଜଣଙ୍କୁ ଦଶ ଜଣ ମାପରେ ବନେଇବାକୁ କରିପାରିବେ ନା କରିପାରିବେନି?
ଭୋଜି ମାନଙ୍କରେଥିଲେ ସାଙ୍ଗସାଥି ମାନେ ଆମେ ଅଲଗା ଦୂର ଜାଗାକୁ ଯାଇକି ଭୋଜି କରୁ। ସେତିକି ବେଳେ ଯୋଉ ଏତେ ଜଣ ଯୋଉ ଥାଉ ଆମେ ସାଙ୍ଗ ହେଇକି କରୁ ସେତିକି ବେଳେ ଟିକେ ଲାଗେ କି ବନେଇ ବନାଏ ସେତେବେଳେ ଯୋଉ ଭୋଜିରେ ଟିକେ ସମୟ ଲାଗେ। ଟିକେ ଏପଟ ସେପଟ ହେଇଥାଏ କୋଉଠି ଲୁଣ କମିଯାଇଥାଏ କି କୋଉଠି ଟିକେ ପାଣି ଅଧିକ ହେଇଥାଏ କିନ୍ତୁ ବନେଇ ଦିଏ ସମସ୍ତିଙ୍କ ପାଇଁ ବନେଇଦିଏ କିନ୍ତୁ ଘରେ ଯେହେତୁ ଆମ ଫ୍ୟାମିଲି ପାଇଁ ପରିବାର ପାଇଁ ବନେଇଲା ବେଳେ ସବୁ ସେଇଟା ବହୁତ ଭଲସେ ବନିଥାଏ ପାଞ୍ଚ ଜଣ ପାଇଁ ବନେଇଥାଏ। ବହୁତ୍ ବଢି଼ୟା ସେ ବନେଇଥାଏ, ସବୁ ପୁରା ସବ ସମାନ ଭାବରେ ଭାଗ ମାପ ଥାଏ।
ଓହୋ, ନାଇଁ ପାଞ୍ଚ ଜଣ ପାଖରେ ପା ରହୁଚ ପାଞ୍ଚ ଜଣଙ୍କ କ୍ୱାଣ୍ଟ, ପାଞ୍ଚ ଜଣଙ୍କ କ୍ଵାଣ୍ଟିଟି ଟା ଜାଣିଥିବ କେତେ? ମାନେ ଗୋଟେର ହିସାବ କରଚୁ, ଗୋଟେ ପିଆଜ ଦରକାର ପାଞ୍ଚ ଜଣ ପାଇଁ, ଗୋଟେ ପିଆଜ ଦି ଦିଟା ପିଆଜ, ଗୋଟେ ରସୁଣ, ଖଣ୍ଡେ ଅଦା ଦରକାର। ତମେ ତ ଦଶ ଜଣଙ୍କ ପାଇଁ ମାପିବ, ସେଇୟାକୁ ଦିଭାଗ କରିଦବ। ବୁଝିପାରୁଛତ, ଦିଟା ପିଆଜ ଜାଗାରେ ଦଶଜଣ ପାଇଁ ଚାରିଟା ପିଆଜ ଦବ। ଗୋଟେ କୁଲା ରସୁଣ ଦବେ, ଦି ବୁଦା ରସୁଣ ଦବ, ଅଦା ଖଣ୍ଡେ ରହୁଥିବ ତାର ଆଉ ଅଧା ଆଣିକି ଥୋଇଦବ ସେ , କ୍ୱାଣ୍ଟିଟ୍ଟା ହୁଁ, କ୍ୱାଣ୍ଟିଟ୍ଟା ଏଇ ଟାଇପର ହୁଁ, କ୍ୱାଣ୍ଟିିଟ୍ଟା ଏଇ ଟାଇପ ର ମାପିବ ମାପ୍
ଆଜ୍ଞା।
କରିବେ, ତାପରେ ପାଣି ଟା ଯୋଉ କହୁଛନ୍ତି ଆମେ ଯୋଉ ପାଣି ଟା ଯୋଉ ଆମ କଶୁଛେ ସେଇ ମସଲା ତ ମସଲା ପାଣି କେତେ ଜାଣିଦେଲେ ନା? ମସଲା ମସଲା କଷିବେ ପାଣି ଯୋଉ କହୁଛନ୍ତି ବି ଲ ଲୁଣ ଅଧିକ କହିଯାଉଛି କି, କଣ ପାଣି କମ ହେଇଯାଉଛି, ଆମେ ମାପ ରଖିବା, ଆମେ ଗୋଟେ ଗ୍ଲାସ ରେ ଯୋଉ ଆମେଓଁ ପାଞ୍ଚ ଜଣ ପାଇଁ ଯୋଉ କରୁଚେ, ମଟନ ଟା କରୁଚେ, ଆମେ କେତିକି ପାଣି ଦଉଚେ, ସେ ପାଣିର ମାପଟା କ୍ୱାଣ୍ଟି ଟା ରଖିବ।
ଆଜ୍ଞା।
ତାପରେ ଦଶଜଣ ପାଇଁ ବୁଝିପାରିଲେ, ଦଶଜଣ ପାଇଁ ସେଇ କ୍ୱାଣ୍ଟିଟି ରେ ରଖିବ, ହୁଁ। କିଛି ଏକ୍ସଟ୍ରା ପାଣି ଦରକାର ହେଲା ପଛରେ ବି ଯଦି ଘରୋଇଥିବ, ତାହେଲେ ଉଷୁମ ପାଣି କରିଦେଇଥିବ ଯଦି ବାହାରେ ଥିବ, ଥଣ୍ଡା ପାଣି ଦେଲେ କିଛି ଅସୁବିଧା ନାଇଁ, ସେ କ୍ୱାଣ୍ଟି ରେ ଆଉ ଟିକେ ଦେ ଥିବ ସିଝିଲାନି କି, ଆଳୁ ସିଝିଲାନି କି, କଣ ହେଲାନି ଆଉ ଟିକେ ପାଣି ଦେଇଦବ, ଥଣ୍ଡା ପାଣି ଦେଲେ କିଛି ଅସୁବିଧା ହବନି, ଗଲା ହେଇଯିବ। ଲୁଣ ବି ସେଇ ଅନୁସାରେ ସ୍ଵାଦ ଅନୁସାରେ ବି, ଚାହିଁଲେ ବି, ଦେଖିକିବି ପକେଇ ହେବ।
ହଁ, ହଁ, ହଁ, ମୁଁ ଜାଣିଲି ଯଦି ଘରେ ଯେହେତୁ ଟିକେ ବନେଇ ଦଉଛି, ତ ଘର ଲୋକଙ୍କ ପାଇଁ ମାନେ ସେଇଟା ବନଲେ ତାର ଟିକେ ଅଧିକ ପରିମାଣରେ ତାଠୁ ଟିକେ ନେଲେ ପାଞ୍ଚ, ଦଶ ଜଣଙ୍କ ପାଇଁ ବନିପାରିବ ଆଉ।
ହୁଁ, ହୁଁ, ହୁଁ, ଦଶ ଜଣ ଯଦି ବି ନାଇ ତମେ ଯୋଉ ପାଞ୍ଚ ଜଣ କଥା କହିଲି, ପାଞ୍ଚ ଜଣ କରିିବେ ଦଶ ଜଣ ନାହିଁ, ଆଠ ଜଣ ହେଲେ। ତାର କ୍ଵାଣ୍ଟିଟା ସେଇ ଅନୁସାରେ ମାନେ କମିବେ। ଦେଖିବେ ଆମର ପାଞ୍ଚ ଜଣଙ୍କର କେତେ କରୁଚି। ପାଞ୍ଚ ଜଣ ଯଦି ଏତିକି ହେଲା, ଆଉ ତିନି ଜଣ ଆଡ଼ ହେଲେ କେତେ ହବ କେତେ ମସଲା ଟା କରି ପଡି଼ବ।
ଆଜ୍ଞା, ଆଜ୍ଞା।
ତାପରେ, ହିସାବ ମାନେ ପାଞ୍ଚ ଜଣଙ୍କର ବାହାର କରିସାରିଲା ପରେ ଆଉ ତିନି ଜଣ ଆଡ଼େ ତମେ ହିସାବ ଆରାମ ସେ କରିପାରିବ।
ଆଜ୍ଞା, ବୁଝିଲି ମ୍ୟାଡ଼ାମ।
ହୁଁ।
ଆପଣଙ୍କ ସହ କଥା ହେଇକି ବହୁତ ଖୁସି ଲାଗିଲା। ଯେହେତୁ ଏତେ ଶୁ ଗୁରୁତ୍ୱପୂର୍ଣ୍ଣ ହଁ, ବିବରଣୀ ମତେ ଦେଲେ କେମିତି କଣ ବନେଇବାର ଅଛି ରେସିପି ଟାକୁ।
ହୁଁ, ମତେ ବି ବହୁତ ବହୁତ ଭଲ ଲାଗିଲା ତମ ସହିତ କଥା ହେଇକି। ଆଉ ତମର କୋଉ ରେସିପି ତମେ ମାଛ ହେରିକାରେ ଆଉ କଣ କରିପାର? ରେସିପି ହେରିକା।
ମାଛ କେବଳ ମସଲା ଦେଇକି ଯୋଉ କରନ୍ତି ସେଇଟା କରିପାରେ। ସୋରିଷ ବ ଟା ମତେ ଆସେନି। ମୋ ମାମା କରନ୍ତି ଦେଖିଛି କିନ୍ତୁ କେବେ କରିନି।
ଏବେ ସୋରଷବଟା ଜାଣିଲ ତ କେମିତି ହବ?
ଆଜ୍ଞା।
ଓହୋ, ଆଉ ଆଉ କିଛି ଆଚାର ହେରିକା ଆସିବା ଖଟା କରିବା, ଆମ୍ବ ଖଟା କରିବା, ଇଏ
ନାଇଁ ଆଜ୍ଞା, ଆଚାର ଜିନିଷ କିଛି ମୁଁ ଶିଖିନି। କିନ୍ତୁ ମା ବନେଇବାର ଦେଖିଛି।
ଅ ହଁ ହଁ। ହଁ ଆଚାର ତାହେଲେ କିଛି ଶିଖିନାହାନ୍ତି? ଲେମ୍ବୁ ଆଚାର କେମିତି ଜାଣିଛନ୍ତି?
ନାଇଁ। କେମିତି ବନାନ୍ତି?
ଲେମ୍ବୁ ଆଚାର ହେଉଛି ପ୍ରଥମେ ଲେମ୍ବୁକୁ ଚାରି ଚିରୁଡା କରିଦବ। ମ ମାନେ ଯେମିତି କାକୁଡି ପିସ୍ କରନ୍ତି ତାଦେହରେ ଲୁଣ ପକାନ୍ତି ଯେମିତି ଯୋଉ ଟାଇପ ର।
ଆଜ୍ଞା।
ଲେମ୍ବୁକୁ ସେଇ ଟାଇପ୍ ର କରିଦେବେ। ତା ଦେହରେ ପେଟେ ପେଟେ ଲେମ୍ବୁରେ ଲୁଣ ପକେଇଦବେ ଲୁଣ ରଖିବେ ସବୁ। ତା ପେଟ ଭିତରେ ଲୁଣ ରଖିକି ତାକୁ ସିଧା ଉପର ମୁହାଁ କରିକି ତାକୁ ଗୋଟେ ଘଡି ଭିତରେ ରଖିବେ। ମାଟି ଘଡି ଭିତରେ କି ଯଉ ଘଡ଼ି ଭିତରେ ର
ଲୁଣ ଲୁଣ ଦେଇକି?
ହୁଁ ହୁଁ ଲୁଣ ଦେଇକିରି। ମାନେ ଲୁଣ ପେଟେ ପେଟ ପୁରା କରିକି ଦେବେ। ପେଟେ ଦେଇକି ସେ ସିଧା କରିକି ଉପର ମୁୁହାଁ କରିକି ରଖିବେ। ଲୁଣ ଟା ଦି ଦିନ ପରେ ଲୁଣ ଲୁଣ ସେମିତି ପେଟ ଥିଆ ଥିବ। ଲୁଣ ଦି ଦିନି ଗୋଟେ ହାଣ୍ଡି ଭିତରେ ଘୋଡେଇକି ରଖିଦେବେ।
ଆଜ୍ଞା।
ଦି ଦିନି ପରେ ସେ ଲୁଣକୁ ଆଉ ଚାରିଦିନ ତାକୁ ଘାଣ୍ଟିବେ। ମାନେ ତଳ ଉପରେ ସବୁ ଲୁଣ ହବ।
ହଁ ହଁ ହଁ ଯାଇଲି ଯାଇଲି ଘାଣ୍ଟିବେ ହଁ।
ଘାଣ୍ଟିବେ। ଲୁଣ ଯେମିତି ଆଉ ଚାରି ଦିନରେ ଲୁଣ ଯେମିତି ପଶିଯିବ ତାପରେ ତାକୁ କଣ କରିବେ ନା ଗୋଟେ ବାଉଲରେ ଗରମ ପାଣି କରିବେ ଅଳ୍ପ ଉସୁମ୍ ମାନେ ନଖ ଉଷୁମ୍। ଠୁ ଟିକେ ଅଧିକ ପାଣି ଗରମ ହେଇଥିବ। ଏ ଲେମ୍ବୁ ତକ ସବୁ ନେଇ ସେ ଗରମ ପାଣି ରେ ପକେଇଦେବେ।
ଆଜ୍ଞା।
ପକେଇଲେ । ର୍ଚନ୍ତ। ଲେମ୍ୱୁ ର ପିତାଂଶ ମଜାଏ। ତା'ପରେ ହାଲକା ଟିକେ ମକଚିଲେ ତା ଲେମ୍ବୁ ମଞ୍ଜି ଗୁରା ଟିକେ ଭାଜେ ସେ ଗରମ ପାଣ୍ ନେ ଗୋଟେ, ଡଙ୍କି କି ଚାମୁଚ୍, ଧରିକି ଗୋଟେ ଗୋଟେ ଲେମ୍ୱୁ ଆଣିବେ। ଜଷ୍ଟ ମକଚିବ, ମାନେ ସେ ଲେମ୍ବୁ ମଞ୍ଜି ଗୁରା ବାହାର କରିବା ପାଇଁ।